କିଛି ନାଇଁ ଏଇଠି ଅଛି। ଆପଣ କଣ କରୁଛନ୍ତି?
ବର୍ତ୍ତମାନ ଟିକେ ଗୋଡ ହାତ ମୋର ବିନ୍ଧୁଛି ଟିକେ ଏଇ ଥଣ୍ଡା କୁହଁ ଗୋଡ ଟିକେ ବିନ୍ଧୁଛି ତ ସେଥିପାଇଁ ଟିକେ ଏଠି ବସିଛି ଆଉ।
ଆଜ୍ଞା। ଆଉ ଆପଣଙ୍କ ଆଜି କଣ ଖାଇଛନ୍ତି ନା ନାଇଁ?
ହଁ ମୁଁ ଖାଇସାରିଲିଣି ଏବେ ହେଇଗଲିଣି ଆସିକି ଛଅଟା ବାଜିବଣି ମୁଁ କାଇଁ ଖାଇ ନଥିବି? ମୁଁ ଖରାବେଳେ ମଧ୍ୟାହ୍ନ ଭୋଜନ କରିଛି। ବର୍ତମାନ ବର୍ତ୍ତମାନ ଭାବୁଛି ସଞ୍ଜ ଟିକେ ବାହାରେ ଯାଇକି ଯେହେତୁ ଥଣ୍ଡା ପାଗ ଦେଇଛି ଟିକେ କଣ ଜଳଖିଆ ଖାଇବା ପାଇଁ।
ଆଜ୍ଞା ଏ ଥଣ୍ଡା ପ୍ରକାରେ ତ ଜଳଖିଆର ମଜା ହିଁ କୁଛୁ ଅଲଗା।
ଆଜ୍ଞା ଆପଣ ତ ଜାଣିଛନ୍ତି ଥଣ୍ଡା ପାଗରେ ଜଳି ଖିଆ ଖାଇବା ପାଇଁ ବହୁତୁ ଭଲ ଲାଗେ? ତ ମୁଁ ଏବେ ଭାବୁଛି ଆଉ କିଛି ସମୟ ପରେ ଯାଇକି ଟିକେ ଜଳିଖିଆ ଖାଇ ନେବି। ଆଉ ମୁଣ୍ଡ ଆଉ ଦୁ ଗୋଡ ଦିଟା ଆଉ ଜୋରରେ ବିନ୍ଧୁଛି ମୋର ବର୍ତ୍ତମାନ କଣ ପାଇଁ କି ଜାଣି ଥଣ୍ଡା ପାଗକୁ କି ନହେ କଣ ପାଇଁ ଜାଣନି।
ଆଜ୍ଞା ଥଣ୍ଡା ପାଗକୁ ହିଁ ମଧ୍ୟ ବିନ୍ଧୁଥବ। ଥଣ୍ଡା ପାଗ ହେଇନା ହଠାତ୍ ଥଣ୍ଡା ପାଗ ହେଇଗଲାନା ଗରମ ପାଗ ଚାଲିଗଲା ଥଣ୍ଡା ପାଗ ହେଇଗ ତ ସେଥିପାଇଁ ଟିକେ ପାଗ ଏପଟ ସେପଟ ହବାର ଦେହ ଟିକେ ଏପଟ ସେପଟ ଲାଗୁଥିବ।
ଆଜ୍ଞା ଆଉ ଆପଣ ବି ବର୍ତ୍ତମାନେ ତ ଖାଇବା ପିଇବା ସରିବନି ସଧ୍ୟାବେଳେ ଆଉ କଣ କୋଆଡେ ବୁଲାବୁଲି କରିବାକୁ ଯାଉନାହାନ୍ତି କି ଆଉ?
ନା ଆଜ୍ଞା ମୋ ଟିକେ କାମ କରୁଚିତ ସେଇଥିପାଇଁ ମୁଁ କୁଆଡେ ଯିବା ଆସିବା କରୁନି। ଆଜି ଯଦି କାର୍ଯ୍ୟଟା ସରିଯାଆନ୍ତା କାଲି ଆଡେ କୁଆଡେ ବୁଲିବାକୁ ଯାଆନ୍ତା।
ଆଜ୍ଞା ସରିଯିବ ଆପଣ ବ୍ୟସ୍ତ ହୁଅନ୍ତୁ ନାଇଁ କର୍ମ ତ ଅଛି ଆ ଆପଣ ଆଜି ନହେଲେ କାଲି ତ କରିବେ ଆଜି ସାରି ଦିଅନ୍ତୁ କାଲି ଆପଣ ଯେମିତି ହେଲେ ବୁଲିବେ ନା ନାଇଁ? ଆପଣ ଦି ଦିନର କାମ ଯଦି ଗୋଟେ ଦିନିରେ ସାରିଦେବେ ତ ଆପଣ ଆଉ ଗୋଟେ ଦିନ ଯେମିତି ହେଲେ ଫ୍ରି ରହିବ।
ଆଜ୍ଞା ଆ ମତେ ଲାଗୁଚି ଆପଣ ମଧ୍ୟ କାର୍ଯ୍ୟ ମଧ୍ୟ କରୁଥିବେ?
ଆଜ୍ଞା ମୁଁ ବି ମଧ୍ୟ କାର୍ଯ୍ୟ କରୁଚି ଏଠି ବସିକି ମୋର ଯେତେକ ବସିକି ଫୋନରେ କେତକ କାମ ଅଛି ସେ କାମ ସାରୁଚି ଆଉ ବର୍ତ୍ତମାନ ବାହାର କାମ ଯେତେବେଳେ ସାରିକି ଆସିବା କଥା ସେ କାମ ତ ସରିଗଲାଣି। ଆଉ ସେ ସବୁ ସାରିବା ଭିତରେ ସେଥିରେ ଆଉ କଣ କରିବ ମୁଣ୍ଡ ଟିକେ ଜୋରରେ ବିନ୍ଧୁଚି କାରଣ ଟିକେ ଘର ଟେନସନ ରହୁଚି ତ ସେ ତେବେ ମୁଣ୍ଡ ଟା କାଇଁ ଜୋରେ ବିନ୍ଧୁଚି।
ଆଜ୍ଞା ଏତେ କିଛି ଟେନସନ ହବାର ନାହିଁ ଯାହା ଭାଗ୍ୟରେ ଲେଖା ହେଇଥିବ ସେୟା ହବ। ତ ତେଣୁ ଭାଗ୍ୟକୁ ଆପଣ ମାନିକି ଚଳେଇବା ଦରକାର।
ଆଜ୍ଞା ସେଇଟା ଯୋଉଟା କହୁଛନ୍ତି ସେଇଟା ସତ କଥା ଆଉ। ବର୍ତ୍ତମାନ ଆମେ ସେ ସବୁ ସେ ଭାଗ୍ୟର ହାତ ତ ଆମର ନାହିଁ ସେଟା ତ ଭଗବାନ ଜାଣି ଚି ଭଗବାନ ଆମ ସହିତ କଣ କରିବେ କଣ ନାଇଁ ଆଉ ବର୍ତ୍ତମାନ ଆମେ କଣ ଭାବିଲେ ବି କଣଟା ବି କରିପାରିବା ବର୍ତ୍ତମାନ ଦୁର୍ଘଟଣା ତ ହବାର ଥିଲା ସେଟା ତ ହେଇସାରିଚି। ଆଉ ଆଠୁ ଅଧିକ ବି କଣ ହବ।
ଆଜ୍ଞା ଆପଣ ଆଉ କିଛି କ ଆଗକୁ କଣ ପଢିବେ ବୋଲି ଭାବିଛନ୍ତି?
ବର୍ତ୍ତମାନ ତ ମୁଁ ମୋର ଦ୍ଵାଦଶ ସରିଗଲା ମୁଁ ବର୍ତ୍ତମାନ ଭାବିଚି ଆଉଥରେ ଡିପ୍ଲୋମା କରିବି ପୁନର୍ବାର ତାପରେ ଆମେ ଏଟାକୁ କରିବି ବୋଲି ଭାବିଚି ଦେଖାଯାଉ କଣ ଅଛି ଦ୍ବାଦଶ ରେ ମୋର ଟିକେ ଯେହେତୁ ଘର ଅସୁବିଧା ଯୋଗୁ ମୁଁ ଟିକେ ଏଆଡୁ ସେଆଡୁ କାମ କଲିତ ମୋର ଦ୍ବାଦଶ ରେ ଟିକେ କମ୍ ମାର୍କ ରହିଲା ତ ମୁଁ ବ ର୍ତ୍ତମାନ ଭାବିଚି ଆଉଥରେ ପୁନର୍ବାର ଡିପ୍ଲମା କରିବି ବୋଲି।
ଆପଣ ପୁନର୍ବର ଡିପ୍ଲୋମା କାଇଁ କରିବେ ଆପଣତ ଅପାମେଣ୍ଟେ ସେଇଥିରେ ପୁନର୍ବାର ମାର୍କ ଏଜାମ୍ ଦେଇକି ପୁଣି ମାର୍କ ବଢେଇ ପାରିବେ।
ଆଜ୍ଞା ଆପଣ ଯୋଉଟା କହୁଛନ୍ତି ସେଟା ସତକଥା ଯେ ସେ ସବୁ ସମୟ ମଧ୍ୟ ସରିଗଲାଣି। କାରଣ ମୁଁ ତ ଗୋଟିଏ ପେପର ହିଁ ଆଉ ଥରେ ଦେଇପାରିବି ତ ମୋର କିନ୍ତୁ ଦୁଇଟା ପେପର ଖରାପ ହେଇଚି। ତ ମୁଁ ସେ ଏଗଜାମ୍ ବି ମଧ୍ୟ ଦେଇପାରିବି ନାହିଁ
ଆଜ୍ଞା ମୁଁ ତ ସେଇ କଥା କହିଲି ଆପଣ ଯଦି ଡିଜେକେ ଦେଇଥାନ୍ତେ ତାହେଲେ ତ ଗୋଟିଏ ପେପର ଦେଇଥାନ୍ତେ ଆ ଆପଣ ଦିଟା ପେପର ଖରାପ ହେଇଚି ତ ଆପଣ କମ୍ପାର୍ଟମେଣ୍ଟାଲ ଦେବେ ଆଉ। ଆର ଆର ଆ ପରଥର ଯେବେ ଏଜାମ୍ ହବ ଆପଣଙ୍କର ଯୋଉ ତଳେ ଯୋଉ ଛାତ୍ର ଥିବେ ଯୋଉମାନଙ୍କର ଏକାଦଶ ଥିଲା ଆପଣଙ୍କ ବେଳେ ଦ୍ୱାଦଶ ବେଳେ ସେମାନଙ୍କ ସହ ମିଶିକି ଦିଟା ପେପର ଦେଇଦେବେ ଆଉ ଆପଣଙ୍କ ଯୋଉ ମାର୍କ ଆସିଯିବ ତ ଆପଣ ପୁଣି ଡାଇରେକ୍ଟ ବିଟେକ୍ କରିପାରିବେ ଆଉ।
ଆଜ୍ଞା ନିଶ୍ଚୟ, ମୁଁ ବି ଏଇ ସବୁ ଜିନିଷରେ ଅବଗତ ନଥିଲି। ଯାହା ହଉ ମତେ ଆପଣ ଅବଗତ କରାଇଦେଲେ। ଭାବୁଛି କାଲି ଯାଇକି ମୋର ବିଦ୍ୟାଳୟର ଶେଷ ସବୁ ଜିନିଷ ପାଇଁ ଫର୍ମ ଭରିଦେବି। ଆଉ ମୁଁ ମଧ୍ୟ ପୁନ୍ୟ-ନୂତନ ବର୍ଷରେ ଆଉଥରେ ପରୀକ୍ଷାଟିକୁ ଦେଇ ଦେଇକି, ଭଲରେ ପାସ୍ କରିଯିବି ବୋଲି।
ଆଜ୍ଞା ଆପଣ ସେ ଇଏ ଦେଖିବେ ଆଜିଠୁ ଏବେଠୁ ବସି ପଢାପଢି କରନ୍ତୁ ଭଲ ସେ।
ଭଏସ ଟି ଆପଣଙ୍କର କଟି ଯାଉଛି କଣ ପାଇଁ କେଇଯାଣି, ମନେହେଉଛି।
ବୋଧେ ନେଟୱାର୍କ ର କିଛି ପ୍ରୋବ୍ଲେମ ହେଇଥିବ। ତ ସେଥିପାଇଁ ମୁଁ ଆପଣଙ୍କଠୁ କ୍ଷ-କ୍ଷମା ପ୍ରାର୍ଥନା କରୁଛି। ସେ କିଛି ଭୁଲ ଥିବା ତ ଆପଣ କ୍ଷମା କରିଦେବେ।
ଆଜ୍ଞା। ଆରେ ସେଥିରେ କଣ ଅଛି, ଆପଣଙ୍କ ନେଟାର୍କ ଇସୁ ହଉଛି। ଆପଣଙ୍କର ଥୋଡି ନା ଭୁଲ ଅଛି। ସେଥିରେ କିଛି ଅସୁବିଧା ନାହିଁ। ଛାଡ଼ନ୍ତୁ ସେ କଥା। ଆଉ ଆପଣଙ୍କ ଘରେ ବର୍ତ୍ତମାନ ତ ସମସ୍ତେ ଭଲ ଥିବେ। ଆଉ ଆପଣଙ୍କ ଜେଜେବାବା କେମିତି ଅଛନ୍ତି?
ଆଜ୍ଞା ସେ ବି ମୁ ବହୁତ ଭଲ ଅଛନ୍ତି। ତାଙ୍କର ତ ଏଇନା ଦେହ ଟିକେ ଅସୁସ୍ଥ ହେଇଯାଇଥିଲା। ତ ସେ ବର୍ତ୍ତମାନ ଏବେ ପୁରା ଭଲ ଅଛନ୍ତି।
ଆଜ୍ଞା, ଆଉ ଜେଜେ ମା ତ ଆପଣଙ୍କର ନାହାନ୍ତି ମୁଁ ଶୁଣିବାକୁ ଚାହିଁ-ଜାଣିଥିଲି। ଆପଣଙ୍କ ଗାଁ କୁ ବୁଲିବା କଥା କହୁଥିଲେ। ଆପଣ ତ କହୁଛନ୍ତି ସେଠାରେ ବହୁତ ମନ୍ଦିର ମଧ୍ୟ ଅଛି। ଆମେ ଯଦି ପାରିବା ସେ ମନ୍ଦିର ମଧ୍ୟ ବୁଲିବାକୁ ଯିବା। ଆପଣଙ୍କ ଗାଁ ରାସ୍ତାରେ ଗଲାବେେଳେ, ଅନ୍ୟ କିଛି ଅ ମନ୍ଦିର ଅଛିକି ବୁଲାବୁଲି କରିବା ପାଇଁ?
ଆଜ୍ଞା ବିଭିନ୍ନ ପ୍ରକାର ମନ୍ଦିର ମସଜିଦ୍ ବି ଅଛି। ଆମର ସେଇଠି ମନ୍ଦିର ଠୁ ଅଧିକ ମସ୍ଜିଦ୍ ଅଛି। ଆପଣ ମସ୍ଜିଦ୍ ଯିବାକୁ ପସନ୍ଦ କରିବେ କି?
ଆଜ୍ଞା ଆଜ୍ଞା ନିଶ୍ଚୟ। ଠାକୁରଙ୍କ କାମରେ କିଛି କରିବା ପାଇଁ ଅସୁବିଧା ନାହିଁ, ମୁଁ ସବୁ ଜାଗାକୁ ବୁଲିବାକୁ ଯିବାକୁ ଇଚ୍ଛୁକ ଅଛି।
ଆଜ୍ଞା, ତାହେଲେ ଆପଣ କୋଉ ଦିନ ଯିବାକୁ ଇଚ୍ଛୁକ ଅଛନ୍ତି ଆମ ଗାଁକୁ? ଆପଣ ଭାଇଙ୍କ ତ ଗୋଡ ଭାଙ୍ଗି ଯାଇଛି, ତ ସେଇଥିପାଇଁ ଆପଣ ଟିକେ ତ ଏବେ ପଛଘୁଞ୍ଚା ଦଉଥିବେ। ମୁଁ ଯାହା ଆଶା କରୁଛି।
ଆଜ୍ଞା, ଆପଣ ତ ସବୁ ଜିନିଷ ଜାଣିଛନ୍ତି। ଆଉ ମୁଁ ଭାବୁଛି ଯେ ଏଇ ଆଉ ଗୋଟେ ଗୋଟେ ମାସ ବିତିଯାଉ, ତାପରେ ମୋ ଆପ-ଭାଇଙ୍କର ଗୋଡ଼ ଯେତେବେଳେ ଭଲ ହୋଇଇଯିବ, ତାପରେ ମୁଁ ଯିବି ଆପଣଙ୍କ ସହିତ ଆପଣଙ୍କ ଗ୍ରାମକୁ ବୁଲିବା ପାଇଁ। ଆଉ ସେଠାରେ ତ ଆପଣ କହୁଛନ୍ତି ଯେ, ଆପଣଙ୍କର ଆମ୍ବ ତୋଟା ମଧ୍ୟ ଅଛି। ବତ ତମାନ ତ ଶି-ବର୍ଷା ଦିନ। ଏବେ ତ କିଛି ଆମ୍ବ ଫଳି ନଥିବ। ମୁଁ ଭାବୁଛି ଯେ ବ-ଖରା ଦିନ ଗଲେ, ସେଠାରେ ମଧ୍ୟ କିଛି ଆମ୍ବ ମଧ୍ୟ ଖାଇ ଦେଇଥାଆନ୍ତି।
ଆଜ୍ଞା ଆମର ସେପଟେ ଟିକେ ଅଧିକ ଲୋକ ଅଛନ୍ତି, ଯୋଉମାନେ ଟିକେ ଆମ୍ବ ଫାମ୍ବ ନେଇଯାଆନ୍ତି। ତ ସେମାନଙ୍କୁ ଜଗିବା ପାଇଁ ଲୋକ ବି ଅଛନ୍ତି। ବାଡ ବୁଲା ହେଇଛି, କୁକୁର ମଧ୍ୟ ଛଡା ହେଇଛି। ସେଥିପାଇଁ ଏତ ଆଉ ଆମ୍ବ ମଧ୍ୟ ଲୋକ ନେଇ ପାରୁନାହାନ୍ତି।
ଯାହ ହଉ ଆପଣଙ୍କର ସୁରକ୍ଷା ମଧ୍ୟ ବହୁତ ଭଲ ଅଛି। ଆମ୍ବକୁ ରକ୍ଷା କରିବା ପାଇଁ। ସେଟା ଶୁଣି ମତେ ମଧ୍ୟ ଖୁସି ଲାଗିଲା। ଆଉ ଆପଣଙ୍କ ପାଖରେ ମୁଁ ଶୁଣୁଥିଲି ଯେ ପୁରୁଣା କାଳିଆ ଗାଡି ଗାଡି ମଧ୍ୟ ଅଛି। ସେ ଗାଡି ଗୁଡାକ ମୁଁ ବି କେବେ ଦେଖି ନାହିଁ। ଆପଣଙ୍କ ଘରକୁ ଗଲେ ସେ ସବୁ ଜିନିଷ ମଧ୍ୟ ଦେଖିଥିବି। ଆପଣ ତ ଜାଣିଥିବେ, ମୁଁ ତ ଗାଡି ପ୍ରିୟ ଲୋକ। ତ ସେଥିପାଇଁ ମୁଁ ଆପଣଙ୍କ ଘର ଠି ଗଲେ, ସେ ସବୁ ଜିନିଷ ମଧ୍ୟ ଦେଖିପାରିବି।
ଆଜ୍ଞା ନିହାତି, ଆପଣ ଆସିବେ ଯଦି ଆପଣଙ୍କୁ ଭଲ ଲାଗିବେ ଆପଣ ନେଇ ବିି ଯିବେ। ଆଉ ମୁଁ କିଛି କହିବି ନାହିଁ ମୁଁ ମୁଁ ଠିକରେ ମନେ କରୁଥିଲି ଯେ ଆପଣଙ୍କର ଯୋଉ ଆମ୍ବ ବଗିଚା ଗୁରା ଅଛି ସେଠି କିପରି ସୁରକ୍ଷା ଆପଣ ବେବ ବନ୍ଦୋବସ୍ତ କରିଛନ୍ତି?
ସେଠି ଆମର ଆମ୍ବର ତ ସୁରକ୍ଷା ନାଇଁ କିନ୍ତୁ ଆମେ ସେଠାରେ ଏକ ଲୋକ ଜଗେଇ ଦେଇଚୁ। ଯେ କି ସେ ଦିନ ଦୁଇ ଜଣ ଲୋକ ଜଣେ ରାତିରେ ଜଗୁଚି ଜଣେ ଦିନରେ ଜଗୁଚି। କାରଣ ସେଠାରେ ଆମ ଗାଁ ରେ ତ ବାଡ଼ା ବୁଲେଇ ପାରିବୁ ନାହିଁ ଯେହେତୁ ସେଟା ଆମର ବିଲ ମଝିରେ ଅଛି। ତ ଆମେ ସେଥିପାଇଁ ଲୋକ ଲଗେଇ ଦେଇଚୁ କ୍ୟାମେରା ମଧ୍ୟ ଲଗେଇଥିଲୁ ଯେ ସେଠାର କିନ୍ତୁ ଲୋକ ବହୁତ ବଦମାସି ତ ସେଥିପାଇଁ ସେମାନେ କ୍ୟାମେରା ର ତାର କାଟିଦେଲେ ତ ଆମେ ଭାବୁଚୁ ଯେ ବର୍ତ୍ତମାନ ବି ତ ଲୋକ ରଖିଦେଇଚୁ ଆଉ ତା ଆଗକୁ ଏତେ କିଛି ଚୋରି ହଉନାହିଁ। ତ ଦେଖାଯାଉ ଆଗକୁ କଣ ହେଉଛି।
ଆଜ୍ଞା ନିହାତି ଆପଣ ଟିକେ ଦେଖିକି ତାର ବାଡ଼ ବୁଲେଇ ଦିଅନ୍ତୁ ଚା ଚାଇପତି
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଆମେ ସେଇଆ କାମ ମଧ୍ୟ କରିବୁ ଆପଣ ଯାହା ହଉ ମତେ ଏତେ ଭଲ ଉପାୟଟି ଦେଲେ। ଆଉ ବର୍ତ୍ତମାନ ସେ ଆମ୍ବକୁ ତ ରକ୍ଷା କରାଗଲା ଆଉ ମୁଁ ବର୍ତ୍ତମାନ ଭାବିଥିଲି ଯୋଉ ଆମର ଏଇ ବାଙ୍କୁ ଆଳ ଏପଟେ ଛତୁ ଚାଷ ଯୋଉ କରୁଛନ୍ତି ମୁଁ ସେଥିରୁ ଯାଇକି ମଧ୍ୟ ଦେଖିଲି ଛତୁ ଚାଷ ମଧ୍ୟ ମତେ ଟିକେ ଅ ଉନ୍ନତମୟ ଲାଗିଲା ତ ଆମେ ଗୋଟେ କାମ କରିବା କି ଆପଣଙ୍କ ଗାଁରେ ତ ମଧ୍ୟ ବହୁତୁ ଗୁଡ଼େ ଜମି ଅଛି ସେଠାରେ ଯାଇକି ଛତୁ ଚାଷ ଛତୁ ଚାଷ କଲେ ହୁଅନ୍ତାନି?
ଆଜ୍ଞା ନି ନିହାତି ମୁଁ ଆପଣଙ୍କୁ ଏଇ ଯେମତି କରଚି ବର୍ଷା ଦିନ ସେଇଠି ପାଣି ଆଣି ହେଇକି ଛତୁ ଫତୁ ତ ସେଇଥିପାଇଁ ମୁଁ ଭାବୁଥିଲି ଶୀତ ଦିନିଆ ବ ଖରା ଦିନେ ଛତୁ ଚାଷ କଲିନି କାହିଁ। ଆପଣ ଏ ବିଷୟରେ କଣ ଅଛି କହିବାର?
ନା ନା ଯାହା ଆପଣ ଠିକ କଥା କହୁଛନ୍ତି କାରଣ ବର୍ଷା ଦିନେ ଏବେ କଲେ ସେ ଯୋଉ ନଡ଼ା ଗୁରା ପଚିଯିବ ତ ପଚିଗଲା ପରେ ତ ଯଦି ଅତ୍ୟଧିକ ପଚିଗଲା ସେଥିରୁ ତ ଛତୁ ବାହାରିବ ନାହିଁ। କିନ୍ତୁ ସେ ଆପଣ ଟିକେ ଗୋଟେ କାମ କରନ୍ତୁ ଶୀତ ଦିନ ଟିକେ କାମ କରନ୍ତୁ। ଆ ଆପ ଯୋଉଟା କି ଆମର ବର୍ଷା ଦିନ ଆଡ଼ିକି କାମ ସରିଯାଇଥିବ ପୁନର୍ବାର ଆମେ ନୂତନ ବର୍ଷ ବେଳକୁ ଆମେ ଆରମ୍ଭ କରିବା କଣ କହୁଛନ୍ତି?
ଆଜ୍ଞା ନିହାତି ଏଥର ଆମେ ଛତୁ ଚାଷ ପାଇଁ ଟିକେ ଉନ୍ନତ ଅ ମାନର ଛତୁ ଚାଷ କଲେ ଆମକୁ ଟିକେ ଆର୍ଥିକରେ ଆର୍ଥିକ ସହାୟତା ହେଇପାରିବ। ଆପଣ ଏଥିରେ କଣ କହୁଛନ୍ତି?
ଆଜ୍ଞା ଆମେ ଯଦି କରିବା ଏକ ଉନ୍ନତ ମାନରେ ହିଁ କରିବା ଯଦି ବି ଅ ନଡ଼ା ଛତୁ କି ଅଲଗା କି ଛତୁ ଯିଏ କରୁଚନ୍ତି ଆମକୁ ଏତେ ଏ ପ୍ରଫିଟ ମିଳିବ ନାହିଁ ତ ସେଥିପାଇଁ ମୁଁ କହୁଥିଲି ଯେ ଉନ୍ନତମାନର ଛତୁ କଲେ ଆମ ପାଇଁ ବହୁତ ଲାଭଦାୟକ ହବ।
ଆଜ୍ଞା ଆପ ହଁ କଥା ସ୍ଵରୁପୁ ଭଲ ଲାଭ ମିଳିପାରିବ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆମେ ଯଦି କର୍ମ କରିଚାଲିବା ତାହେଲେ ଆମକୁ ଫଳ ବି ମଧ୍ୟ ମିଳିବ। ତ ସେଥିପାଇଁ ଆପଣ ଇଏ କରନ୍ତୁ ନାହିଁ ସେଟା ଭଗବାନଙ୍କ ହାତରେ ଅଛି ଆମେ କିନ୍ତୁ କର୍ମ କରିବାରୁ ପଛେଇବା ନାହିଁ।
ଆଜ୍ଞା। ତ ଆପଣ ଆଜି କୁଆଡ଼େ ଆଜି ବୁଲିବାକୁ ବୋଧେ ଯାଉନାହାନ୍ତି ଆଜି।
ନା ନା ବର୍ତ୍ତମାନ ମୁଁ ପା କହୁଥିଲି ବୁଲ ଘର କାମ ସାରିକି ବର୍ତ୍ତମାନ ଟିକେ ଘରକୁ ଆସିଲି ଉଁ ବିଶ୍ ଶ୍ରାମ ନଉଚି। ତ ମୋ ଗୋଡ଼ ଆଉ ମୁଣ୍ଡ ଟିକେ ଜୋରରେ ବିନ୍ଧୁଚି ମୁଁ ବର୍ତ୍ତମାନ ବୈଦଙ୍କୁ ଦେଖିକି ଔଷଧ ମଧ୍ୟ ନେଇକି ଆସିଚି। କିନ୍ତୁ ସେ ଔଷଧରେ ଭଲ ହଉନାହିଁ କଣ ପାଇଁ ମୁଁ ଜାଣିନାଇଁ କିନ୍ତୁ ମୁଁ ଭାବୁଛି ସନ୍ଧ୍ୟାବଳେ ଯଦି ମତେ ଟିକେ ଭଲ ଲାଗିବ ପୁନର୍ବାର ଆଉ ଥରେ ଯିବି ଔଷଧ ନେଇକି ଆସିବି ବୋଲି।
ଆଜ୍ଞା ତାହେଲେ ମୁଁ ଆପଣଙ୍କୁ ତାହେଲେ ଭୁଲ ସମୟ ଫୋନ୍‌ କରିଦେଲି ଆପଣ ଦେହ ଅସୁସ୍ଥ ଲା ଏ ତ ସେଇଥିପାଇଁ ମୁଁ ଫୋନ୍ କରିଦେଇଛି ବୋଧେ।
ନା ନା ନା ମୁ ଅସୁ ଏତେ ନାହିଁ ଯେ ଆପଣଙ୍କ ସହିତ କଥା ହେଇପାରିବେ ନାହିଁ ଟିକେ ତ ଭଲ ଲାଗୁଚି ସେଥିପାଇଁ ତ ଆପଣଙ୍କ ସହିତ କଥା ହୋଉଛି ଆଉ ମୁଁ ଆପଣଙ୍କ ସହିତ କଥା ହେଲା ପରେ ମୋ ମନ ବି ଟିକେ ଭଲ ଲାଗିଲା। ଆଉ ଟିକେ ମୁଣ୍ଡ ବିନ୍ଧା ଆଉ ଗୋଡ ବିନ୍ଧା ଯୋଉ ଟିକେ କଷ୍ଟ ହୋଉଥିଲା ସେ ସବୁ ଜିନ୍ଷ ମଧ୍ୟ ହେଲା ନାହିଁ ଆଉ ଆପଣ ଆଗ ବର୍ତ୍ତମାନ ତ ଫ୍ରି ଥିବେ। ମୁଁ କହିଲି ଏବେ ଟିକେ ମୁଁ ଯାଉଛି ଟିକେ ବାଥ୍ରୁମ୍ ଯିବି ଟିକେ ମୋର ଝାଡା ପରିସ୍ରା ସାରିକି ମୁଁ ଆପଣଙ୍କୁ ଆଉ କିଛି ସମୟ ପରେ ଫୋନ୍ କରିବି କଣ କହୁଛନ୍ତି ଆପଣ?
ବସ୍ ଆପଣ ବାଥ୍ରୁମ୍ ଯାଇକି ଆପଣ ନିତ୍ୟ କର୍ମ ଯାହା କାର୍ଯ୍ୟ ସମାପ୍ତ କରିସାରିଲା ପରେ ମତେ ଫୋନ୍ କରନ୍ତୁ। ମୁଁ ତ ଏବେ ପୁରା ଫାଙ୍କା ବଇଚି ତ ଆପଣଙ୍କ ସହ କଥା ହବା ଆଉ।
ଆଜ୍ଞା ନିଶ୍ଚୟ ନିଶ୍ଚୟ। ଆଉ ବର୍ତ୍ତମାନ ଯେହେତୁ ମୁଁ ଆଜି କର୍ମ କରୁଥିଲି ମୁଁ ଆଜି ବର୍ତ୍ତମାନ ସୋସିଆଲ ମିଡ଼ିଆକୁ ବି ଯାଇନି ମୁଁ ବର୍ତ୍ତମାନ ଆଜି ଖବର କାଗଜରେ ପଢୁଥିଲି ଯେ ଜୋରେ ବର୍ଷା ହେବାର ଅଛି। ସେଥିପାଇଁ ମୁଁ ଯାଉଚି ଟିକେ ମୋର ଏଇ ଯୋଉ କାଠ ଘୋଡାହେଇକି ର କାଠ ସବୁ ରଖିଛି ତାକୁ ଘୋଡେଇଦେବି। ବର୍ତ୍ତମାନ ରଖୁଛି ମୁଁ ଏସବୁ ବିଷୟରେ ଆପଣଙ୍କୁ ପୂର୍ବ କଲ୍‌ରେ ଜଣେଇବି କଣ କୋହୁଛନ୍ତି?
ଆଜ୍ଞା ନିହାତି ଆପଣ ଯାଆନ୍ତୁ କାଠ ଘୋଡେଇ ଦିଅନ୍ତୁ ନଚେତ୍ ସେରା ବର୍ଷା ପଡି ଓଦା ହେଇଯିବ ଆଉ ଜାଳେଣି ବ୍ୟବହାର ହେଇପାରିବ ନାହିଁ ତ ତେଣୁ ଆ ପରେ ଫୋନ୍ କରନ୍ତୁ।
ଆଜ୍ଞା ନିଶ୍ଚୟ ଧନ୍ୟବାଦ୍।